ହ୍ୟାଲୋ।
ନମସ୍କାର ଆଞା।
ହଁ କଣ କରୁଛନ୍ତି?
ଅଫିସରେ କାମ।
ହୁଁ ହୁଁ। ଆ ବର୍ଷା ତମ ଆଡେ?
ବର୍ଷା ତ ହଉଛି ବହୁତ ଏବେ ବି ଚାଲିଛି ଆମର ଆପଣଙ୍କର?
ନାଇଁ ଆମର ଆଜି ଟିକେ ବର୍ଷା ଛାଡିଛି ଆଡେ
ଆଜି ମାନେ ଆଉ?
ଏବେ ଜଷ୍ଟ୍ ଛାଡିଛି, ମାନେ ସକାଳୁ ହୋଉଥିଲା ଏବେ ଛାଡିଛି। ଏଇ ପାଞ୍ଚ-ଦଶ ମିନିଟ ହେଲା ଛାଡିଛି ବର୍ଷା, ମଲ ତ ଡେଲି ହଉଛି ବର୍ଷା ଆଉ। ହଁ ଆଜି ଏ ଯାଇଟି ଟିଫିନ କିଛି କରିନି।
ଓକେ, ମୁଁ ବି ବସିଥିଲି, ମୁଁ କହିଲି କଥା ହେଇଯାଏ ବୋଲି ମୋର ବି ଟ୍ୟାକ୍ସ ସରିଲାଣି। ହଁ ମାନେ ଏଥିରେ କଥା ହବା କଥା ନୁହେଁ ପରେ ସେ ବିଷୟରେ।
ହଁ ହଁ। ମୁଁ ଆ ସେ ଖାଇଲି ଭାତ କୁ ମାଛ ।
ମାଛ ଆମର ବି ମାଛ। ମୋ ମାଆ କହିଲେ ମାଛ ଖାଇବେ ବୋଲି ତ ବାବା ଯାଇକି ଆଣି
ହ।
ଆଉ ଆପଣଙ୍କୁ ଭାଇନା ହଜବେଣ୍ଡ କ'ଣ କରନ୍ତି? ଭାଇନା?
ଏଇ ଯାଇଛନ୍ତି ଏବେ ଦୋକାନ ଯାଇଛନ୍ତି। ପୁଅକୁ ଟିଉସନ ଛାଡିକି, ଦୋକାନ ଯାଇଛନ୍ତି ଆଉ।
ଆଚ୍ଛା। ସନ୍ଧ୍ୟା ବେଳେ କଣ ବୁଲିଯିବେ କୁଆଡେ ନା କ'ଣ? ମାର୍କେଟ! ସନ୍ଧ୍ୟାବେଳେ ମାର୍କେଟ?
ମାର୍କେଟେ,
ନାହିଁ ଯିବାର? ଆଜ୍ଞା, ଯିବାର ନାହିଁ ନା।
ନାଏ ।
ଆପଣଙ୍କୁ ବୁଲିବା ପାଇଁ ଭଲ ଲାଗେ?
ହଁ ବୁଲିବା ପାଇଁ ଭଲ ହେଇଛି ଆଉ। ସବୁବେଳେ ବୁଲିବା ପାଇଁ ଚାହିଁ ବୋଲି ଦୋକାନ ଛାଡିକି ତ ଖାଲି ପିଲା ଅଛନ୍ତି, ତେବେ ଆଉ ଛାଡିକି ଯାହାହେଲେ ଯାଇ ହଉଛି ।
ନାଇଁ ନାଇଁ, ଫିରବି କୁଆଡେ ବାହା ହେଲା ପୂର୍ବୁରୁ ମ୍ୟାରେଜ ହେଲା ପୁର୍ବୁରୁ ତ କୁଆଡେ଼ ଯାଇଥିବେ ନିହାତି ବୁ
ବାହାର ପରେ ସେମିତି ବାହାର କୁ ଅନେକ ବର୍ଷ ଥରେ ଯାଇଥିଲି। ସେଇଠି ଯାଇ ଥିଲି ଗୋଟେ ଥର। ଆଉ ଆଉ ଯେବେ ଗଲେ ପୁରୀ, ସେମିତି ହଁ ସିରିଡି, ହଁ ହଁ।
ଶନି ସିଗ୍ନାପୁର ଗଲେ?
ହଁ ହଁ ଶନି ସିଆପୁର ନାସିକ ଏଇ ଗୋଟେ ଥର ବାହାରକୁ କେବଳ ଯାଇଛି, ହଁ।
ଭଲ ଲାଗିଲା କୋଉଟା ନାଶିକ ନା ଶନି ସିଗ୍ନାପୂର୍ ନା ସିରିଡି?
ଭଲ ଲାଗି ଏ ଭଲ ଲାଗିଲା ତ ସବୁ, ହେତେବେଳେ ମୋ ପୁଅ ଟିକେ ଛୋଟ ଥିଲା।
ଆଜ୍ଞା, ଆଜ୍ଞା।
ତିନି ବର୍ଷ ପାଖା ପାାଖି ଥିଲା। ସେ ଯୋଉ ହଇରାଣ କଲା କାନ୍ଦ କଲା, ମାନେ ଯୋଉ ଗାଡିରେ ଯି ସିଇଏ ବା ଏତେ ସମୟ କୋଉଠି ଖାଇଲାନି, ମାନେ ସିରିଡି ହ ହୋଟେଲରେ ରହିଥିଲୁ ମାନେ ସିରିଡି ରେ ପହଞ୍ଚିଲେ ମୁଁ ଖାଇବି।
ଆଚ୍ଛା ଆଚ୍ଛା। ହଁ ସେଠି ଗୋଟେ ବାବାଙ୍କର ପ୍ରସାଦ ଆଳୟ ବି ଅଛି। ନା ବଡ଼ ପ୍ରସାଦଳୟ, ହଁ ମୋ ଆମେ ତ ସମସ୍ତେ ଅଲମଷ୍ଟ। ସେଇଠି ହିଁ ଭଲ ବି ମିଳେ କିଛି ନାହିଁ ପ୍ରସ
ତାପରେ ସିରିଡିରେ ଖାଇବା ଭଲ । ଓମ କିନ୍ତୁ? ପୁରା ରେଟ ପୁରା ବହୁତ୍ ଏକ୍ସସ୍ ସେ ରେଟ ଅନୁସାରେ ଖାଇବା ଟା ବି ଦଉଛନ୍ତି ଭଲ। କିନ୍ତୁ, ହୁଁ ଖାଇବା ଯୋଉଁ ବି ଖାଇଲେ ବହୁତ ଖାଇବା ଭଲ ସେଇଠି ଖାଇବା କି କିଛି ଖରାପ ନାହିଁ । ଅଲଗା ଯେତେ ବା ହାର ହଁ, ହୁଁ।
ଭଲ ଲାଗିଲା ନା ନାଇଁ ଶନି ସିଗ୍ନାପୁର? ସେଇଠି ଗଲା ବେଳକୁ ଆ ଆଖୁ ରସ ଦେଖିଵା ଆଖୁ ବହୁତ ମିଳେ ଦେଖିଵା ଚାଷ ହଉଥାଏ । ହଁ ସାଏ ଥିରେ ପେଡୁଥିବେ ଆଖୁକୁୁ ଜୁସ୍ କରୁଥିବା ତାକୁ ମେସିନ୍ ଲଗେଇ ନଥି ମୁଁ ଯାଇଥିଲି ଦିଇ ହଜାର ବାର ପାଖ ପାଖି।
ଆମେ ଯାଇଥିଲୁ ବାରରେ, ଆମେ ଏଇ ଯୋଉ ଅଷ୍ଟି ଯାଇଛୁ ଏବେ। ଏଇ-ଇ-ଇ ତିନି ଚାରି ବର୍ଷ ତଳେ ହିଁ ଯାଇଛୁ।
ହ ତିନି ଚାରି
ଅ ହଁ ତାପରେ ଆଉ ଯେବେ ଗଲେ ପୁରୀ। ବର୍ଷକୁ ଥରେ ଏଇ ପୁରୀ ଆଉ।ଛୁଆଙ୍କର ଏ ଖରାଛୁଟି ହେଲେ ପୁରୀ ଆଉ। ଆଉ ସେମିତି ବାହାର କୁ କୁଆଡ଼େ ଯାଇନି।
ନାଇଁ ମୁଁ ବାହାରେ ରହିକି ପଢୁଥିଲି ତ ଆଜ୍ଞା।
ହଁ, ଆଉ ଏକା ଯାଇ ହବ କି ସବୁ ଜାଗାକୁ।ତାପରେ ମ ଦୋକାନ ଆମର ଦି ଜଣ ଯାକ କାଢି ହିଁ କରିଛନ୍ତି। ତ ଯେ ଏନା ହେ ଯେ ହେଲେ ରହିବାକୁ ପଡିବ ସବୁ ତ ଛାଡିକି ତା ଯାଇ ହବନି ନା ସେଇଥିପାଇଁ ଯାଇ ହବନି କୁଆଡେ ବାହାରକୁ ଆଉ।
ପୁଅ କଉଥିରେ ପଢୁଛନ୍ତି?
ପୁଅ ଏଥର-ଅ-ଅ କ୍ଲାସ ଥ୍ରୀ ପଢିଲା ।
ଆଛା କ୍ଲାସ ଥ୍ରୀ।ମୋର ଛୋଟ ପୁଅଟିଏ ହିଁ ହିଁ ଚାରି ବର୍ଷ ହବ ଏ ବାହୁଡାକୁ। ହା
ଓ ହୋ।
ସେଇ ରବିଶଙ୍କର ଗୋଟେ ସ୍କୁଲ ଅଛି ଆମ ପାଖରେ ସି ବିି ଏସ୍ ସି ଆମ ଘର ପାଖରେ ସେଇଠି ଛାଡିଛି ଏବେ।
ଆ ମୋର ବି ଦିଅର ପୁଅ ପଢୁଛି ଏବେ ତାକୁ ବି ସାଢେ ଚାରି ବର୍ଷ। ପ୍ଲେ ସ୍କୁଲ, ନର୍ସରୀ ହେଲା ଏବେ ହଁ ନର୍ସରୀ ହେଲା ତାର ଏବେ। ସାତ ବର୍ଷ ହଁ ହଁ ନାଇ ସାତ ବର୍ଷ ହେଇଯାଇଛି କ୍ଲାସ ୱାନ୍ ଆଣ୍ଡା ଦେଇ ଦେଇଛି ସାତ ବର୍ଷରେ ଯେମିତ କମ୍ପିଲଟ ଷ୍ଟାଟ ହବ।
ଛଅ ବର୍ଷ ଥିଲା ନା ଆଜ୍ଞା। ଓ ହୋ, ନାଇ ମୁଁ ଜାଣିନି ଆଜ୍ଞା।
ଏଇଥର ଚେଞ୍ଜ କରିଦେଇଛି।ହଁ ହଁ ଯୋଉ ଇଂଲିଶ ମିଡିୟମ ପିଲା ସବୁ ଏବେ ଯୋଉ-ଉ-ଉ-ଉ ଦ ପରୀକ୍ଷା ଦେଲା ବେଳକୁ ଶିଶୁ ମନ୍ଦିର ପିଲା ପରୀକ୍ଷା ଦେଲା ବେଳକୁ ସତର ବର୍ଷ ହେଇଯାଉଛି ନା। ସେଇଥି କାଇ ଚେଞ୍ଜ କରିଦେଇଛ କି-ଇ-ଇ ସାତ ବର୍ଷରେ କ୍ଲାସ ୱାନଟା ଯେମିତି ସାଢେ ଛଅ ରୁ ସାତ ଭିତରେ ତାଙ୍କର ଷ୍ଟାର୍ଟିଙ୍ଗ ହେଇଯିବ। ଆଉ ଛଅରୁ ନାହିଁ।
ଛଅ ଯାଏଁ ଅଲଗା ତମେ ଶିଶୁ ବାଟିକା ଫିଶୁ ବାଟିକା ସବୁ ଖୋଲିଦେଲା ନା। ଶିଶୁ ବାଟିକା ନର୍ସରୀ ଏ ସେ ସବୁ ଖୋଲିଦେଲା ଓଡିଆ ମିଡିୟମ ରେ ବି ଶିଶୁ ବାଟିକା ଦେଇ ଦେଇଛି।
ମୁଁ କଣ କି, ମୁଁ ଭାବିଲି ଏଇଟା ଘର ପାଖରେ ଏବେ ଛୋଟ ଅଛି ଯାଉ ଏଇ ପାଖ ପାଖକୁୁ ଯଦି ଭଲ ପଢିଲା ଭଗବାନଙ୍କ ଦୟାରୁ ଏଇ ଆଦର୍ଶ ନହେଲେ ନବୋଦୟ ପାଇଁ ତାକୁ ଟ୍ରାଏ ଟ୍ରାଏ କରିବି। ଯଦି ନ ପଡିଲା ପଡିଲା ତାକୁ ଦେଖିବି ଆଉ ଅଲଗା ସ୍କୁଲ କଉଠି ଆଉ ଏମିତି ଆଉ।
ଛୁଆଙ୍କର ପୁଅ ପିଲା ଯେହେତୁ ଟିକେ ମାଇଣ୍ଡ ତାଙ୍କର ଏପଟ ଏପଟ ରହୁଛି ଆ ପୁଅ ପାଠ ମନେ ରଖୁଛି କିନ୍ତୁ ପୁଅ ପିଲା ମାନେ ସେମାନେ ଏତ ସାଇଲେଣ୍ଟଲି ବସୁଛନ୍ତି କି। ପାଞ୍ଚ ମିନିଟ୍ ପଢିଦବେ ତାଙ୍କର ଖେଚଡାମି ମାଇଣ୍ଡ।
ଆଜ୍ଞା କାଲି ଗୋଟେ ପୁଅ ଆପଣଙ୍କର? ମୋର ବି ସେମ୍ ଗୋଟେ ପୁ ଅ ଏକ୍ ହିଁ ଇନଅଫ୍ ଭଲ କିଛି ଟେନସନ ନାହିଁ।
ହୁ
ବାହାରକୁ-ଉ-ଉ ମାନେ ଏଇ ଚାରି ବର୍ଷ ହବ ଯାଇଥିଲେ ଲାଷ୍ଟ ଟାଇମ ଏଇଠିକି ଆଉ କୁଆଡେ ଯାଇନାହାନ୍ତି ତାପ ଆପଣ କଣ ହାଉସ ୱାଇଫ୍?
ହଁ ହଁ ସରେ ନାଇଁ ନାଇଁ
ମୁଁ ବାହାରେ ରହୁଥିଲି ବଟ୍ ମୋ ପର୍ସନାଲ ପ୍ରୋବ୍ଲେମ ଯୋଗୁ ଟିକେ ପର୍ସନାଲି କଣ ମମି ଟିକେ ରାଜି ହେଲାନି କାନ୍ଦିଲା ଗୋଟେ ପୁଅ ବୋଲି।
ନାଇଁ ବାହାର ଟା ବି ଏତେ ଇଏ ନୁହଁ ରହିବା।
ପଢୁଥିଲି ଚାକିରରି ବି କଲି ବାହାରେ। ଆଉ କଣ ମମି କାନ୍ଦିଲା ବହୁତୁ ଯାଇକି ବୁଲିକି ଆସିଲା। ଯାହା ଯେମିତି ହଉ କିନ୍ତୁ ଏବେ ଯୋଉ ଜିନିଷ ଗୁଡାକ। ହଉଛି ଘରେ ସେଇଟା ତ ସମ୍ଭାଳି ହଉନି ନା ସେ ଟାଇମ୍ ରେ ମାନେ ଦେଖନ୍ତୁ ଦି ହଜାରେ ର ପାଖାପାଖି ଯଦି ମୁଁ ବୟାଳିଶ ତେୟାଳିଶ ହଜାର ଟଙ୍କା କମାଉଥିଲି ଏବେ ଦଶ ବର୍ଷ ପରେ ହବଣି। ତ ସେ ଜାଗାରେ ଥିଲେ କେତିକି ହବ ପୁଣି ଗମେଣ୍ଟ ଚାକିରି ଅନୁମାନ କରନ୍ତୁ। ସେଇ ଚାକିର କି ଛାଡିକି ମୋ ମା ଯୋଗୁ ମୁଁ ଆସି ଘରେ ବସିଛି। ଚି ଡାଟା ଏଣ୍ଟ୍ରି ଅପରେଟର କରୁଛି ମୁଁ ମା ଯାହା କରୁଛି କର ଓଡିଶା ଘରେ ଘରେ ଘରେ ପଛରେ
ଆଉ ସେ ତମ କଣ ପାଖରେ ଗୋଟେ ରହିକି ଦେଖିପାରିବେ। ରହି ଏକୁଟିଆ ଗୋଟେ ପୁଅ ତାଙ୍କୁ ବି ଆଉ ମନେ ହଉକିି?
ହଁ ମୁଁ ସେତେବେଳେ ଦିଲ୍ଲ ରେ ରହୁଥିଲି ବୃନ୍ଦାବନ ମଥୁରା ଆଗ୍ରା ଏଇଟା ସବୁ ବାବାଁ ଆଉ ମୁଁ
ମାନେ ତମେ ଦୁଇ ହଜାର ପନ୍ଦର ବେଳକୁ କୁ ଇ ଗଲଣି।
ଆଜ୍ଞା।
ମୁଁ ଦୁଇ ହଜରେ ଚଉଦ ରେ ମାଟ୍ରିକ ପରୀକ୍ଷା ଦେଇଛି।
ହେଁ ହେଁ ନା ମତେ ଥାର୍ଟି ଫାଇଭ ହେଲାଣି। ହ ହ ଚାକରି କରିଲିିଲି ତମେ ଛାଡିକି ଛାଡିଲି ଦି ହଜାର ସତର ଲାଷ୍ଟ ଆଉ ମାନେ ଅଠର ଜାନୁଆରୀ ହେଇନଥିଲା ଡିସେମ୍ବର ଭଳିଆ ଥିଲା ଦିଇ ହଜାର ସତର ଆଉ ଗଲା ମମି ବୁଲିବା ପାଇଁ କାନ୍ଦିଲା ହେଠି ଯାଇକି ଇଏ କଣ ରହିକି ଏଠି ହବ ପଇସା କିଛି ଦରକାର ନାହିଁ ତୁ ଯାହା କରୁଛୁ କର ହେଠି ଯାଇକି ତୋର ଘରେ ହଁ କଣ କରିବି ଇଏ ସିଏ ମୁଁ ଏଇଠୁ ବୁଝେଇକି ତଥାପି ଛାଡିଲି ମୋ ସହିତ ଗୋଟେ କଟକ ରୁ ବି କଲିି ମୋର ଥିଲା। ସେ ବି ବହୁତ ବୁଝେଇକି ତା ଛାଡ଼ିଲା ଏଠି ହେଠୀ କହିକି କିଛି ଇଏ କଲାନି ଯେମିତି ଘରକୁ ଆସିଲା ଦି ଚାରି ଦିନ ପରେ ଟିକେଟ କ ନିକି ପଠେଇଦେଲା କାନ୍ଦିଲା କହିଲା ଖାଇଲାନି ରୁଷିଲା ଜିଦି କଲା ଆ ଆସିବାରି ଏମିତି ହେଇକି
ତାପରେ ବି ଯିଏ ମା ଯିଏ ସେ ତାଙ୍କ ମନ ଆଉ ମାନିବ କି ଯା ହେଲା ଏତେ ଦୂରରେ ଯେତେ ପଇସା ଦେଲେ ବି ଛୁଆ ଟାକୁ ଆଖି ଆଗରେ ଦେଖି ପାରୁନଥିବେ। ତାଙ୍କ ମନ ବି ମାନିବ କି ଯେତେ ଖାଅ ଯେତେ ପଇସା ଯାହାବି ଦିଅ ସେ ପଇସାଟା ଦେଖିବେ କି ସେ ପୁଅର ଖୁସି ଟା ଦେଖିବେ କି ମୋ ପୁଅର ଦେହ ଖରାପ ହେଇଯିବ କି ମୋ ପୁଅ ଟ କେମିତି ରହୁଥିବ ସେଇ ଜିନିସ ଭାବିବେ ନା। ହଁ ଆଉ ଯେତେ ପଇସା ଦେଲେ ବି ତାଙ୍କୁ ଭଲ ଲାଗିବ କି ଭଲ ଲାଗିବନି।
ନା ସେ ପଳେଇ ଆସିଲା କହିଲା ଆଉ କାନ୍ଦିଲା ଖାଲି ବାବା ହେଠୁ କହିଲେ ନାଇ ତୁ ପଳେଇଆ ଛାଡିକ ପୁରା ସବୁ ଜିନିଷ ଧରିକି ପଳେଇଆ ଏଠି ଫାଷ୍ଟ ଟାଇ ନଥିଲି ଫାଷ୍ଟ ଥିଲି ଏମ ପି ରେ ଭୋପାଳ ରେ। ତାପରେ ତାମିଲନାଡୁ ଗଲି। ବାଙ୍ଗାଲୋରରେ ତାପରେ ତାପରେ ଗଲେ ଦିଲ୍ଲୀ ଏୟାର ଇଣ୍ଡିଆ ଗୋଟେ ଜାଗାରେ ଛା ହେଲା ପରେ ଛାଡିକି ଘରେ ଆସିଲୀ।
ମୋର ଦୁଇ ହଜାର ସତରରେ ମ୍ୟାରେଜ ହେଲା। ମୋର ଯେତେବେଳୁ ମ୍ୟାରେଜ ହେଲା ହଁ ମୋ ପୁଅ ଛୋଟଟେ ହେଇଥିଲା। ହଁ ମତେ ସେତେବେଳେ ସତର ବର୍ଷ ହେଇଥିଲା।
ହଁ ବହୁତ ଜଲଦି ଆପଣ କହିଲେ ଦିଇ ହଜାର କେତେ ପନ୍ଦରରେ ମାଟ୍ରିକ ଦେଇଛନ୍ତି ମାନେ ଦୁଇ ହଜାର ସତରେ ଦି ବର୍ଷ ପରେ ମାନେ ପ୍ଲସ ଟୁ ଭଳିଆରେ ବାହାଘର
ପ୍ଲସ ଥ୍ରି ଜଷ୍ଟ ନା ଲେଖ ହେଇଛି ମାରେଜ କଲି। ଲଭ ମ୍ୟାରେଜ ନାଇଁ ନାଇଁ ଲଭ ମ୍ୟାରେଜ କଲେ ନା। ସେ ତାଙ୍କର ବଡ ପୁଅ ଥିଲେ। ତ ତାଙ୍କ ଘରେ ଜଲଦି ମ୍ୟାରେଜ କରିବା ପାଇଁ କହିଲେ। ଜଲ୍ଦି ମ୍ୟାରେଜ କରିବା ପାଇଁ। କହିଲେ ଯୋଉ ଆମର କୁହାହେଲା କି ନାଇଁ ଆଉ ଦି ବର୍ଷ ତିନି ବର୍ଷ ରହିଆକୁ। ସେଥିଲାଗି ନାହିଁ କଲେ ବା ତାଙ୍କର ସେପଟ ବୁଝିଲେ ଯେ ଜଲଦି ମ୍ୟାରେଜ କରିବା।। କହିଲା ତାଙ୍କ ଭଉଣୀ ବି ଜଣେ ମ୍ୟାରେଜ କରିବା ପାଇଁ ଥିଲା ନା। ବୋଲେ ଆମେ ଗୋଟେ ବର୍ଷରେ ଦି ଦି ଜଣଙ୍କୁ ଏକାବେଳେ କରି ତାମାନେ ଏଇ ବର୍ଷ ପୁଅ କଲେ ଆର ବର୍ଷ ଝିଅକୁ କରିବୁ କି ନହଲେ ଏଇ ବର୍ଷ ଝିଅକୁ କଲେ ଆର ବର୍ଷ ପୁଅ କକୁ କରିବୁ।
ଆଛା ମୋର ବି ମାନେ କଣ କୀ ମୋର ବି ସେମ ପ୍ରୋବ୍ଲେମ। ମୁଁ ଆଙ୍କୁ ବି ଦେଖି ମୁଁ ଯାହାକୁ ମ୍ୟାରେଜ କରିଛି ବର୍ତ୍ତମାନ ମୁଁ ତାଙ୍କୁ ଦେଖିବି ନଥିଲି ମୁଁ ନିର୍ବନ୍ଧରେ ଯାଇକି ଦେଖିଲି। ଦେଖିଲି ତାଙ୍କୁ ମୋ ବାପା ମମି ଠିକ୍ କରିଥିଲେ ତାଙ୍କୁ। କାହିଁକି ନା ମୁଁ ମୁଁ ବି ଭଲ ପାଉଥିଲି ଜଣଙ୍କୁ ଆଉ ସେ ବହୁତ କିଛି ଜିନିଷ ହେଇକି ଛଅ ସାତ ବର୍ଷର ସମ୍ପର୍କ ରିଲେସନ ଭିତରେ ଥାଇକି ବି ସେ ସୁଈସାଇଡ କରିଦେଲା।
ତମ ଗାର୍ଲଫ୍ରେଣ୍ଡ।
ଆଜ୍ଞା ହେଇଗଲାଣି ମୁଁ ଜବ ରେ ଥିଲି ବି। ତ ସୁଇସାଇଡ କରିଦେଲା ତା ବାପା ରାଜି ହେଲେନି। ତା ବାପା ରାଜି ହେଲେନି ଏଥିପାଇଁ ମୁଁ ବାହାରେ କରାଇବିନି ମୁଁ ଏଇଠି ଦେଖିକି କରାଇବି ସିଏ ବି ସେମ ଜିନିଷ। ଆଉ ଯୋଉ ଟାଇମ ରେ ମୁଁ ଚାକିରୀ ଛାଡି ଦେଇକି ଆସିଲି ସେ ଟାଇମ ରେ ସବୁ ପ୍ରବ୍ଲେମ ହେଇଗଲା। ଆଉ ତାକୁ ଆଉ ଗୋଟେ ଜାଗାରେ ପାରାଦଵୀପ ରେ ଜଣେ ସେ ପୁଅଟି ଦିଏ ଚାକିରି କରୁଥିଲା ତା ସହିତ ବାହାଘର ଠିକ କରିଥିଲେ ବହୁତ ବୁଝା ହେଲି ଲାଷ୍ଟ ଟାଇମ ଦେଖା କରିକି ଆସିଲି ଯୋଉ। ସେ ଦିନ ସେଦିନ ତାର କଲର ଫଲର ବି ସବୁ ଘର ହେଇଯାଇଥିଲା ଲେଖନ୍ତିନି। କି ବାହାଘର ପୂର୍ବରୁ ରଙ୍ଗ ହୁଏନି କି ଘର ସେଗୁଡା ସବୁ ହେଇଯାଇଥିଲା ଦେଖ। କି କାନ୍ଦିଲା ବହୁତ ବୁଝେଇକି ଆସିଲି ଧନ। ବଞ୍ଚିକି ଥିଲେ ସବୁ କିଛି ହଵ। ଆଉ ମୋର ଯିବନି ଆଜ୍ଞା ଟାସ୍କ। ସରିଯାଇଛି ମୋତେ ଖାଲି କଲ୍ ହିଁ କରିପାରିବେ ଆଜ୍ଞା।
ହଁ ତାହେଲେ ମୁଁ ତମଟା ଫି ଥରେ ମୁଁ। ହଁ ଟିକେ ପରେ ମାରୁଛି ହଁ।
ଆଛା।